କଣ କରୁଚୁ?
ଏ ବସିଥିଲି ଆଉ ତମେ?
ହଁ ମୁଁ ଏଇ ମୁଁ ଗଛଛାଇରେ ତଳେ ବସିଥିଲି ଆଉ। ଆଉ ଖାଇଚୁ?
ହଁ ଖାଇଚି।
ଉଁ ହୁଁ କଣ ଖାଇଚୁ?
ମୁଁ ଏ ଇପି ଟିକେ କରି ଖାଇଥିଲି ଆଉ ତମେ?
ହଁ ଏଇ ଖରାବେଳେ ଇପି ଖାଉଚୁ ଭଲ।
ଆଉ ବୁ-ପୁ କଣ କରିବି ଭା-ଭୋକ ହେଲା ଭାଏ-ଭାତ ଖାଇଥିଲି ଫୁଣି ଆଉଥରେ ଇ କରି ଖାଇଦେଲି ଆଉ।
ଓହୋ ହଉ ହଉ। ଆଉ ମୁଁ ବି ସେ ଭାତ ଖାଇଥିଲି ମୁ ଇପୀ ହେରା ଖାଇଲେ ଗ୍ୟାସ ଫ୍ୟାସ ହବ ଖାଏନି ଇପି। ଭାତ ଖାଇଥିଲି ଭାତ ତରକାରୀ ଏମତି ଭଜା ଭଜା ଖାଇଥିଲି ଆଉ। ଆଉ ତୋ ଦେହ ଭଲ ଅଛି?
ହଁ ସେମିତି।
ଓହୋ ଆଉ ଘରେ ସମସ୍ତେ?
ହଁ ଭଲ ଅଛନ୍ତି ଆଉ ତମ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି।
ଆଉ ଘରେ ସବୁ କଣ କରୁଚନ୍ତି?
ହଁ ଆଉ ଘରେ ସମସ୍ତେ ଗାଧେଇ ଖାଇକି ଶୋଇବାକୁ ଯାଇଚନ୍ତି ଆଉ ଶୋଇବାକୁ
ଆଉ ଏବେ ପଢାପଢି କେମିତି ଚାଲିଚି?
ହଁ ଭଲ, ତୋ ପଢାପଢି କେମିତି ଚାଲଚି କିରେ?
ହଁ ସେନ୍ତି ଚାଲିଚି ଆଉ।
ଆଉ ରେଜଲ୍ଟ କେତେ ଆସିଲା?
ଅଁ ମୋର ଆସିଥିଲା ଆ ସେଭେଣ୍ଟି ପରସେଣ୍ଟ ଆସିଥିଲା।
ସେଭେଣ୍ଟି ପରସେଣ୍ଟ ମାନେ କତେ ଚାରିଶହ ପ୍ଲସ୍ ଆସିଥିଲା?
ହଁ ସେମିତି ଆଉ।
ଓହୋ। ଆ ଆଉ ତମ ଖରା ତମଆଡେ ଖରା କେମିତି ହଉଚି?
ଆମ ଆଡେ ତ ବହୁତ୍ ଜୋରରେ ଖରା ହଉଚି ଆଉ।
ଉଁ ହୁଁ। ହଁ ଆମ ଆଡେ ବି ପ୍ରବଳ ମାତ୍ରାରେ ଘୋରା। ମୁଁ ପା କହୁଚି ତୋତେ ଗଛ ଛାଇ ତଳେ ବସିଚି ବୋଲି।
ଆମ ଆଡେ ତ ପୁରା ନିଆଁ ବର୍ଷିଲା ଭଳିଆ ଲାଗୁଛି ଆଉ।
ହଁ ତୁ ଯଦି ବାହାରକୁ ବାହାରିବୁ ତାଲେ ତରଳି ଯିବୁ ଏକାଥରେ।
ହଁ।
ଅ।
ଆଉ ପାଣି ଫାଣି ପିଉଛ ନା ପିଉନ?
ହଁ ପାଣି ପିଉଛି ନା ହେଲେ ଯୋଉ ଝାଳ ବୁହାକୁ ଅତ୍ୟଧିକ ପାଣି ପିଇବୁ ଯଦି ତାହେଲେ ଥଣ୍ଡା ତତେ ହେଇଯିବ।
ଝାଳ ତ ବୋହୁଛି ମାନେ
ହୁ ବୋଟଲେ ଦିନକୁ ଯାହା ହେଲେ ବୋଟଲେ ଖଣ୍ଡେ ବହୁଥିବ।
ଆଉ ମୋର ବୋତଲ ବି ନୁହଁ ଅଧ ବୋତଲ ପିଉଛି କି ନାଇ ସନ୍ଦେହ।
ହ ନାଇଁ ନାଇଁ ଅଧ ବୋତଲ ପିଉଛି କି ନାଇଁ ମୁଁ କହିଲି ଝାଳ ଦେହରୁ ଯହା ହେଲେ ବି ବୋଧେ ଦିନକୁ ବୋଟାଲେ ଖଣ୍ଡେ ମୋର ବାହାରୁଥିବ।
ଓହୋ।
ହୁଁ। ଆଉ ଆଉ ତମ ଆଡେ ଦୀପାବଳି କେମିତି କଣ ହଉଛି?
ଦୀପାବଳି ହଁ ଆମର ଏପଟେ ଭଲ ହୁଏ ଯେ ଆମର ଠିକ ସଞ୍ଜବେଳୁ ଘର ଲିପା ଲୁପି ହବ।
ହୁଁ ହୁଁ।
ହଁ ଘର ଲିପା ଲୁପି ହୁଏ ମାନେ ସବୁ ଦିନ ଟା ଆଙ୍କ କାମ କରିଦେଇଥିବେ। ଏ ସଞ୍ଜ ବଳୁ ଲିପା ଲୁପି କରିକି ପୋଛା ପୋଛି କରିଦେବେ ଯୋଉ ତାପରେ ପି ମିିଠା ପିଠା ବାଟିଥିବେ କରିବା ପାଇଁ ଯୋଉ କାକେରା ପିଠା ଛଣା ହୁଏନି କି?
ହୁଁ।
ହୁଁ କା କାକରା ପିଠା ଛଣା ହୁଏ ଛଣା ହେଇକି ଠାକୁରଙ୍କୁ ଭୋଗ ଦିଆ ହୁଏ ସେ ବଡ ବଡଆଙ୍କୁ ବି ଭୋଗ ଦିଆ ହୁଏ। ତାପରେ ହେଠୁ ଯୋ କଣ ଯୋଉ ବଡ ବଡୁଆଙ୍କୁ ଡାକନ୍ତି ମ।
ହଁ।
ଆ ସେ କଣ? କି କାଠି ଗୁରା ଆଣନ୍ତି ସେ କାଠି ଗୁରା ପୋଡିକିନା ଡାକନ୍ତି କଣ କାଉଁରିଆ କାଠି।
ଓହୋ।
ଆଉ ତାପରେ ସେ ନିପିଥିବେ ଗୋଟେ ଗୋଲ କରିକି ଲିପା ହେଇଥିବ। ସେ ଲିପା ହେଇକି ସେଠି ମାନେ ଯେତେକ ଆମ ମାନେ ଖଞ୍ଜାଟାରେ ଯେତେକ ସାଇ ଭାଇ
ହୁଁ।
ଏକାଠି ଏକାଠି କରିକି ଯୋଉ ଏକାଠି ହେଇକିନା ସେଠି ସେ କାଉରିଆ କାଠିଗୁରାକୁ ଜାଳନ୍ତି ତାପରେ ଛୁଆ ମାନେ ବି ଆମେ ବି ଛୁଆ ମାନେ ବି ଯାଇକି ଧରିକିନା ଜାଳୁ। ଆଉ ତାପରେ ଆ ଆଉ ଯିଏ ମାନେ ବଡ ସିଏ ଥିବେ ସିଏ ନିଆଁ ଲଗେଇବେ ଏମାନୋ କଣ ଡାକନ୍ତି। ବଡ ବଡୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଯା ତାପରେ ହେତା କଣ ମୋର ମନେ ନାହିଁ।
ବାଇଶ ପାଅଚରେ ଗୋଡ ଗୋଡାଉଥା।
ହଁ ସେଇରା ଡାକନ୍ତି। ସେରା ଡାକନ୍ତି ଡାକିକି ତାପରେ କଣ ଭୋଗ ଦିଅନ୍ତି ସେଇଠି ଭୋଗ ଦେବେ ଭୋଗ ଦେଇକି ତାପରେ ସେ ଭୋଗ ଆଣିକି ନା ବାଣ୍ଟିବେ ବାଣ୍ଟିକି ତାପରେ ଖାଆନ୍ତି ଘରେ ଆଣିକି ଆଉ। ଆଉ ସେଇ ଯୋଉାରା ଜଳୁଥିବ। ସେ ନିଆଁ ରେ ପକେଇଦେନେ ଆମେ ତ ନେଇକି ଛୁଆ ପକେଇ ଦଉ ବାଣଗୁରା ଆଉ ବାଣଗୁରା ଢାଇ ଢାଇ ହେଇକିନା ଫୁଟିବ ଆଉ ତାପରେ ବାଣ ତ ସବୁ ବାଣ ତ ମେଞ୍ଚେ ଆସେ। ବହୁତ ଗୁରେ ବାଣ ଆମର ଆସେ ଆସିବ ତାପରେ ଗାଁରେ ବି ଏ ବାଣ ଆଣନ୍ତି ଫୁଟାନ୍ତି ସବୁ ମାନେ ଇଏ କରନ୍ତି ଆଉ ଧୁମଧାମ ରେ ହୁଏ ଆଉ।
ଓହୋ।
ଆଉ ତମ ଆଡେ?
ହଁ ଆମ ଆଡେ ବି ସେଣେ ଯୋଉ ହଉଚି କଣ କହିଲ ତମର ମାନେ ତିନି ଚାରି ଦିନ ଆଗରୁ ତମର ଲି ପନ୍ତିନି କି ଘର ଦ୍ୱାର ଧୁଆ ଧୋଇ ସବୁ କରନ୍ତିନି କି?
ଆମର ତିନି ଚାରି ଦିନ ଆଗରୁ ନୁହଁ ଆମର ସେଇଦିନ ଯଉଦିନ ଇଏ ସେଇଦିନ ହଁ ଠିକ ଚାରିଟା ପାଞ୍ଚଟା ବେଳୁ ଲିପି ଦେବେ ଲିପିକି ତାପରେ ଏ ସେ ଘର ଦ୍ୱାର ଲିପିବେ ତାପରେ ମାନେ ସେରା ଯୋଉ କଣ ହାଣ୍ଡି ପାଗ କରାଯାଏନି?
ହୁଁ ହୁଁ।
ସେରା ତ କରାଯାଏ ଆଉ ଦି ତିନି ଦିନ ଦୀପାବଳି ଥିବ ସେରା ହେରା ହାଣ୍ଡି କରାଯାଏ ତାପରେ ଆମର ଇଏ କରାଯାଏ ଆଉ।
ହଁ ଆମ ଆଡେ କେମିତି କହିଲୁ ଦେଖେ ଯୋଉ ହଉଚି ଆମ ଯୋଉ ବଡ ଭଉଣୀ ଯୋଉ ଆସିବେ ସେଇମାନେ ଯୁ ତାଙ୍କ ତିନି ଚାରି ଦିନ ପୂର୍ବରୁ ଏକା ଥରେ ଘର ଦ୍ୱାରା ଲିପା ଲିପି ହେଇକି ମାନ ତିନି ଚାରି ଦିନି ମାସେ ଖଣ୍ଡେ ପୂର୍ବରୁ ବୋଧେ ମୋ ବୋଉ ସବୁ ଧୁଆ ଧୁଇ ଲିପାଲିପି କରେ ମାନେ ଧୁଆ ଧୁଇ ଯେତକ ଲୁଗାପଟା ଥିବ ଯାହା ମାନେ ପୁରୁଣା ଭଙ୍ଗାରୁଜା ଜିନିଷ ଏରା ତ ସବୁ ଫିଙ୍ଗିଦିଏ। ଆଉ ଯୋଉ ହଉଚି ଗନ୍ଥା ବେଡ଼ ସିଟ୍ ଯାହା ରହିଲା ସବୁତକ ବେଡସିଟ୍ କମଳ ଶବୁତକ ଧୁଆ ଧୋଇକରିକିନି ଘର ଦ୍ୱାର ପୁରା ଲି ବ୍ୟବସାୟ କରିକିନି କଲର ଫଲର କରିକିନି ମାନେ ଏମିତି କରାଯାଏ ତାପରେ ତିନି ଚାରି ଦିନ ପୂର୍ବରୁ ବଡ ବଡିଆଙ୍କୁ ଡକାଯାଏ ମାନେ ଡକା ହୁଏ। ସେତବେଳେ ସେ ତାଙ୍କୁ ଯୁ ମୋ ଜେଜେ ଜେଜେବାପା ଏ ଯୋ ବ୍ରାହ୍ମଣ ଏମିତି ମିଶିକି ମାନେଡାକନ୍ତି କଣ ନାଁ ଗୁରେ କହିକି ଡାକନ୍ତିନି କି? କଣ ଛକି ଛକି କରିକି ହଁ ସେମିତି ମାନେ ଡାକ ସେମିତି ଡାକିବେ। ଏଇଠୁ ଯୋଉ ହଉଚି ତିନି ଚାରି ଦିନ ଖଣ୍ଡେ ରହିବେ ତାପରେ ହେଇଠୁ ଆମର ଯୋଉ ସମସ୍ତେ ଭିନେ ହେଇକି ଖାଉ ହେଲେ ମାନେ ସେ ବଡ ବଡିଆ ଯୋଉ ଚାରି ଦିନ ଖଣ୍ଡେ ରହିବେ ଦୀପାବଳି ଯାଏଁ ଯୋଉ ରହିବେ ସେଇ ଯଉ ହଉଚି ଦୀପାବଳି ଯାଏଁ କଣ କହିଲୁ ମାନେ ଆମ ଘରେ ସମସ୍ତେ ମାନେ ଗୋଟିଏ ମାନେ ଜାଗାରେ ରୋଷେ ରୋଷେଇ ହୁଏ ଗୋଟେ ଜାଗାରେ ରୋଷେଇ ହୁଏ ଗୋଟେ ଜାଗାରେ ସମସ୍ତେ ଖାଇବୁ। ଆଉ ଯୋଉମାନେ ଖାଇଥିବୁ ଯୁ ଡ୍ରେସ୍ ରେ ଖାଇଥିବୁ ସେଇ ଡ୍ରେସରେ ବି କଣ କହିଲୁ ରୋଷ୍ ରୋଷେଇ ଘରକୁ ବି ପଶିବୁନି ମାନେ ରୋଷେଇ ଘରେ ପଶିବୁନି କି ମାନେ ଯୁ ବାହାରକୁ ଯଦି କୁଆଡେବୁଲି ବୁଲାବୁଲି କରିବାକୁ ଯାଇଥିବୁ ମାନେ ସାଙ୍ଗ ଫାଙ୍ଗ ଘରକୁ ତାହେଲେ ମାନେ ତ ତଥାପି ସେମିତି ହେଲେ ବି ମାନେ କଣ କହିଲୁ ପଶିବୁନି ତ ମାନେ ଘର ଭିତକୁ ବି ପଶିବୁନି। ନିଜ ଘରେ ଯଦି ଯାହା ଭାସାବାସ କରିବୁ ନହେଲେ ରୋଷେଇ ଘରକୁ ପଶିବୁନି କି ଖାଇବା ହାଡି ଛଇଁବୁନି। ନହେଲେ ଆଉ ହଉଚି ଏମିତି ମାନେ ଚାଲେ ତାପରେ ସେଠୁ ମାନେ ଲାଷ୍ଟ ସେ ଦିନ ପୁଇ ସେମିତି କଣ ଲିପା ପୋଛା କରିକି ମାନେ ଯୋ ଜି ସକାଳୁ କଣ ଟିକେ ପୂଜା ହୁଏ ଏଠୁ ପୁଣି ରାତିରେ କଣ କହିଲୁ କାଉଁରିଆ କାଠି ପୁରା ନେଇକି କାଉଁରିଆ କାଠି ପୁରା ନେଇକି ସେଇଠି ମାନେ କାଁଉରିଆ କାଠି ଲଗେଇକି ସେଇଠି ମାନେ ଏଠୁ ଯୁ ତାଙ୍କ ବଡ ବଡିଆକୁ ଏମିତି ଡାକିକିନି ମାନେ ଏମିତି ଯୋଉ ମ ଜା ବଉ ମୋ ଦାଦା ହାରିକା କରିଦିଅନ୍ତି ସେ ଯୋଉ କାଉଁରିଆ କାଠୀରେ ଯୋଉ ବିଡା ଟା ଏମିତି ମାନେ ସମସ୍ତେମଙ୍କ ପରିବାରରୁ ସମସ୍ତେ ଖଣ୍ଡେ ଖଣ୍ଡେ ଧରନ୍ତି ସେଠୁ ହେଠୁ ହଉଚି ତା ହେଇ ଯୋଉ ବଡ ବ ନୂଆ ଗୀତ ଟା ସେମିତି ଗାଇକିନି ଏମିତି ତାକୁ ଅନ୍ଧାରରେ ଆସିଚ ଆଲୁଅ ଘରେ ଯାଅ ବାଇଶି ପାହଚେ ଗୋଡୁ ଗଡୁ ଥା ଏମିତି କଁ ଡାକିକି ଏମି ନେଇକି ରାସ୍ତାରେ ଛାଡିକି ଆସନ୍ତି ରାସ୍ ତାରେ ଯୋଉ ଯୋ ଦିନ ଦୀପାବଳିକୁ ପୁରା ଚାରିଆଡେ ଯୋ ହଉଚି କଣ କହିଲୁ ମହମବତୀ ଯୁ ହଉଚି ଦୀପ ପୁଣି ଲିଚୁ ଲାଇଟି ଲଗେଇକିନି ପୁରା ତ ଗାଁଣ୍ଡେ ଯାକ ପୁରା ଆଲୋକ ସେମିତି ଆଲୋକ ହେଇଥିବ ସେମିତି ଆଲୋକିତ ବେଳେ ଯେତବେଳେ ଲାଇଟ୍ ଫାଇଟ୍ ସବୁ ଲା ଲା ତାଙ୍କ ମାନେ ସିଏ ଯିବା ପୂର୍ବରୁ ମାନେ ଯଉ ହଉଚି ଚାରିଆଡେ ପୁରା ଲାଇ ଲଗେଇ ଦେଇଥିବୁ ସେଇଠି ନେଇକି ତାକୁ ଛାଡିଦବୁ। ଛାଡି ଦେଇକିନି ତାପରେ ହେଠୁ ଆସିବୁ ତାଙ୍କୁ ଫେରିକି ଆସିବୁ ହେଠୁ ସେଠିକଣ ବାଣ ଫାଣ ଦିଟା ଫୁଟେଇ ଦେଇକି ଆସିବୁ ତାପରେ ହେଇଠୁ ଯୁ ଖିରି ପିଠା କା କାହିଁକିନା ଏଇଡା ଯୋଉ ଯାହା ପିଠା ପିଠି ହେଇଥାଏ ସେରାକୁ ଖାଇବୁ ଖାଇକିନି ପୁଣି ପୁଣି ବାଣ ମେଞ୍ଚେ ରଖିଥିବୁ ସେଇରାକୁ ଫୁଟେଇ ଫୁଟେଇ ଆସିବୁ ମୁଁ ତ ମୋର ଫୁଟାଏ କଣ କହିଲୁ ଝୁରୁଝୁରିଆ ବାଣହଗୁରି ବାଣ ସେଇଟା ଯୋଉ ହଉଛି ଆଉ କଣ କୁମ୍ପି ବାଣ ଆଉ ଏମିତି କଣ କରେ ବାଣ ଏମତି ଯୋଉ ଛୋଟ ବାଣ ଗୁରା ଫୁଟାଏ ରସୁଣ ବାଣ ଆଉ ତୁ କଣ ବାଣ ଫୁଟୁ
ଯେଉଁ ତମେ ଯଉଟା କହିଲ କଣ ନେଇକି ଛାଡ଼ି ଦେଇକି ଆସ ଆମର ତ ସେଇଦିନ ଡାକନ୍ତି ବଡ଼ ବଡ଼ୁଆଙ୍କୁ ତମେ କଣ ନେଇକ କହିଲଣି ଛାଡି ଦେଇକି ଆସ।
ସେଇ ଦୀପାବଳି ଦିନ ତମର ବଡ ବଡୁଆକୁ ଡାକନ୍ତି।
ହଁ
ଆମର ଯୋଉ ତା ତିନି ଚାରି ଦିନ ପୂର୍ବରୁ ଡାକିବେ ସେଇ ଯୋଉ ହଉଛି ବଡ ବଡୁଆ ଯୋଉ ଦିନ ଯିବେ ସେଇଦିନ ନେଇକି ସେମାନେ ଯଉ ଦୀପାବଳି ଦିନ ନେଇକି ଛାଡି ଦେଇକି ଆସିବେ।
ଓହୋ କୋଉଠି କଣ କେମତି ଛାଡ?
ମାନେ ଛାଡ ବୋଲି ମାନେ ଯଉ ବାହାରେ ଯେମିତି କାଉଁରିଆ କାଠିରେ ତମେ ନେଇକି ଗୁରେ କାଉଁରିଆ କାଠି ଜଳେଇକିନି ଯଉ ଜିଗିରେ ମାନେ କହି କହି ନିଅନ୍ତିନି
ନା ଆମ ଆଡେ ସେମିତି କିଛି ହୁଏନି।
ଆଉ ରାତିରେ କାଉଁରିଆ କାଠିଗୁରା ଯଉ ଜଳେଇକିନି ନିଅନ୍ତିନି ଯୋଉ ବଡ ବଡୁଆ କହିକିନି ଯଉ ଅନ୍ଧାରରେ ଆସ ଆଲୁଅରେ ଯାଅ ହେରା
ହଁ ସେରା ତ ଗୋଟେ ଜାଗାରେ ଲିପିକି ନା ଆମର କୁହନ୍ତି।
ହଁ ସେ ଗୋଟେ ଗୋଟେ ଜାଗାରେ ଲିପିକିନି କାଉଁରିଆ କାଠି ଯୋଉ ହଉଛି ରୋଷେଇ ଘରେ ଯୋଉଛି କାଉଁରିଆ ଗାଠିରେ ନିଆଁ ଲଗାଇବେ ସେଠି ନେଇକି ଛା ମାନେ ଯୋଉଠି ବାହାରେ ଯୋଉଠି ଲିପିଥିବେ ସେଇଠି ନେଇକି ମାନେ ଛାଡି ଦେଇକି ଆସିବେ।
ଓହୋ ହେଇରା ହେମିତି ତାହେଲେ
ହଁ ତମର ଆଉ ସେମିତି ହୁଏନି କି?
ହଁ ଆମର ତ ଆଣିକି ସେଇଠି ନିଆଁ ଲଗେଇକି ସେଇଠି କଣ ଜାଳନ୍ତି। ଡାକନ୍ତି କୁହନ୍ତି ବଡ ବଡୁଆଙ୍କୁ ଡକା ହଉଛି ବଡ ଆମର ତ ସେଇ ତମେ ଯେମିତି କହିଲ ଆମର ମାସ କ ଆଗରୁ ଧୁଆ ଧୁଇ ହୁଏ। ସେମିତି ଗୁରା ନେଇକି ଫିଙ୍ଗି ଦିଅନ୍ତି ଆମର ସେଇରା କଣ ହାଣ୍ଡି ପାଗ ହୁଏ ନା ସେଇରା ହୁଏ।
ହଁ ସେରା ତ ହାଣ୍ଡି
ଅ
ହଁ ସେଇରା ହାଣ୍ଡି କୁହାଯାଏ ଲୋ ସେଇରାକୁ ହାଣ୍ଡି ହାଣ୍ଡି କରିବୁ ଆଉ ଯୋଉଛି ଠାକୁର ମାନେ ବଡ ବଡୁଆଙ୍କୁ ନେଇକି ସେଇଆଡେ ଛାଡ଼ିକି ଆସିବୁ ମାନେ ଯେଉଁ ହଉଚି ହାଣ୍ଡି କରିବୁ ମାସ ଟାଙ୍କା ହାଣ୍ଡି ମାନେ ଧୁଆ ଧୋଇ ଘର ହାଣ୍ଡି ବଦଳେଇବୁ କଣ ଏମିତି ମାନେ ଯୋଉ କରିବୁ ତାପରେ ସେଇଠୁ ଯୋଉ କଣ କହିଲୁ ବଡ଼ ବଡୁଆ ଆସ ଆସିକି ତିନିଚାରି ଦୀପାବଳି ତିନି ଚାରିି ଦିନ ପୂର୍ବରୁ ଆସିକି ବଡ଼ ବଡ଼ୁଆ ଯଉ ହଉଛି ତମ ରୋଷେଇ ଘରେ ରହିବେ ମାନେ ତମ ଘରେ ମାନେ ଖାଇବେ, ପିଇବେ ସେଇଠୁ ରହିବେ ତାପରେ ଦୀପାବଳି ଦିନ ସନ୍ଧ୍ୟା ବେଳକୁ ମାନେ ଯଉ କାଉରିଆ କାଠିରେ ଗୋଟେ ଦିଏନ୍ତି ଟି ପରୀକ୍ଷା ହେଇକି ନି ଟି ପରୀକ୍ଷା ତାକୁ ନେଇନଥିବ କି?
ହଁ ହଁ
ସେମିତି ମାନେ କାଉଁରିଆ କାଠରେ ସେ ରୋଷେଇ ଘରେ କଣ ଗୋଟେ ଯଉଁ ହଉଛି ଠାକୁରଙ୍କୁ ମାନେ ନିଆଁ ଲଗାଇବେ ସେଠି ଯେଉଁଅଛି ଘିଅ, ସଳିତା ସେ ଯେଉଁ ତ ଦୀପ ଉପରେ ଯଉ ସେ କାଉଁଆ କାଠି ଗୁଡା ଦେଖେଇ ସେଟା ନିଆଁ ଜଳିବ ତାପରେ ସେଇ କାଉଁରିଆ କା ଠି ଗୁରାକୁ ନେଇକି ମାନେ ବଡ ବଡୁଆ ଯୋଉ ଗୀତ ଗାଇକି ନେଇକି ସେଟାକୁ ମାନେ ବାହାରେ ଯୋଉ ଜାଗାରେ ଲି ପିଥିବ ସେଇଠି ମାନେ ନେଇକି ସେଇଠିକି ଥୋଇଦେବେ
ହଁ ତ ସେଇଟା ସେମିତି ତ କରନ୍ତି ଆଉ ତମ ଆଡ଼େ କହୁଛ ଛାଡ଼ିଦେଇକି ଆସନ୍ତି ଆମ ଆଡ଼େ କୁହନ୍ତି ସେଇଦିନ ଆସନ୍ତି ବୋଲି
ନାଇଁ ସେଇଦିନ ମାନେ ଯାଆନ୍ତି ବୋଲି ମାନେ ଆମର କୁହନ୍ତି ମାନେ ସେଦିନ ମାନେ ଛାଡି ଦିଅନ୍ତି ମାନେ ଯାଆନ୍ତି ଭାରି ଆଉ। ଚାର୍ ଦିନି, ଚାରି ଦିନି ପୂର୍ବରୁ ଆସିବେ। ସେଇଦିନ ଦୀପାବଳି ଦିନ ପଳେଇବେ। ଅନ୍ଧାରରେ ଆସିଥିବେ ଆଲୁଅରେ ହେଇକି ଯିବେ, ସେଇଥିପାଇଁ କୁହନ୍ତି।
ଓ ସେଇଆ ବୁଝେକେଆଣି, ମୁଁ ବି ଜାଣିନି ମୁଁ ତ ନ ଥାଏ ଗାଁ ରେ ମୁଁ ବି ଜାଣିନଥାଏ।
ଓହୋ ହଉ ସେଇଆ ହେଇଯିବ ଆଉ। ହଉ ହଉ ଆଉ ହଉ ଯାହା କଣ କରିବୁ ଆଁ ରଖୁଛି।
ହଁ- ହଁ।
ହଁ।
ଆଛା